ହ୍ୟାଲୋ।
ହଁ ହ୍ୟାଲୋ।
ଆପଣଙ୍କୁ ମୋ କଥା ପୁରା ଭଲରେ ଶୁଭୁଛି?
ହଁ ହଁ ସୁବୁଚି।
ମୁଁ କହିଲି କି ଆପଣଙ୍କ ଘର ପାଖରେ ଜଣେ ରହୁଛନ୍ତି ତ ଆକ୍ଚୁଆଲି କଥା କଣ କି ମୁଁ ମୋ ଭାଇର ଝିଅର ସ୍କୁଲରେ ଆଡ଼ମିସନ୍ କରିବାକୁ ଚାହୁଁଛି। ଆପଣଙ୍କ ଘର ପାଖରେ ଜଣେ ରହୁଛନ୍ତି ମାନେ ମାନେ ସାଙ୍କର ସାନ ବହୁଟା ବୋଧେ ଏଁ ଏ ଯଉ କେକ ଫେକ ବନାନ୍ତି ଆଉ ତାଙ୍କର ଦି ଜଣ କିଏ ଅଛନ୍ତି ସ୍କୁଲରେ। ମୋତେ ସେଇ ବିଷୟରେ ଟିକେ କହିବେ କି ସେ ଅଛନ୍ତି ଯଉ ସ୍କୁଲରେ ଆପ ଆପଣ ଜାଣିଛନ୍ତି ତାଙ୍କୁ?
ହଁ ହଁ ସ୍କୁଲ ଅଛନ୍ତି।
ଓହ ସିଏ ବୋଧେ ଏଇ ଯୋଉ ଡ୍ରଇଂ ଘରିକା ସିକି ଥାନ୍ତି କାହିଁକି ନା ଆମର ଜଣେ ଚିହ୍ନାର ମାନେ ଆମର ଜଣେ ଚିହ୍ନା ହେବେ ତାଙ୍କ ପୁଅ ଆଉ ଝିଅ ଉଭୟ ଯାଆଁଳା ଠିକ କି ସେଇ କିଛି ଯାଆନ୍ତି ଡ୍ରଇଂ ଶିଖିବେ ବୋଲି ହେଲେ ସିଏ ସିଏ ବି ବହୁତ ତ ଭଲ ପଇସା ନେଇକି ଡ୍ରଇଂ ଶିଖାନ୍ତି ଯେମିତି କିି ସିଏ ଗୋଟେ ଦିନକୁ ନିଅନ୍ତି ତିନିହ ଟଙ୍କା ଆପଣ ଜାଣିଛନ୍ତି ଆପଣ ଦେଖିଛନ୍ତି? କିଛି ଛୁଆ ତାଙ୍କ ଘରକୁ ଯିବାର
ହଁ ହଁ ଆସଛନ୍ତି ରବିବାର ଆସଛନ୍ତି। ଦେଖିଛି, ରବାରିଆ ଆସନ୍ତି ଜିମ୍ ସିକିବାକୁ ହଁ।
ରବିବାର ଦିନ ସକାଳ ବେଳା ଆସନ୍ତି କିମ୍ବା ସନ୍ଧ୍ୟାବେଳ କୋଉ ଟାଇମରେ ଆସନ୍ତି?
ଓପର ଓଳି ଆସନ୍ତି ସନ୍ଧ୍ୟାବେଳିଆ।
ସନ୍ଧ୍ୟା ବେଳିଆ ଆସନ୍ତି ନା ହଁ ମୁଁ ବି ସେୟା ହିଁ କହିଲି କାହିଁକି ନା ସିଏ କେବେ ତ ଆସନ୍ତି ସେ ଛୁଆ ମୋର ମନେ ନାହିଁ ହେଲେ ଆସନ୍ତି ବୋଲି ମୁଁ ଜାଣିଛି। ସେଇଥିପାଇଁ ମୁଁ ପଚାରିଲି କି କେବେ ଆସନ୍ତି ବୋଲି ହଉ ଆପଣ ତ ସବୁଦିନ ତାଙ୍କୁ ଦେଖୁଥିବେ ସେମାନେ ସିଏ ଯାଉଥିବେ ସ୍କୁଲ ତାପରେ ଫେରୁଥିବେ ଏମିତି ଆପଣ ଦେଖନ୍ତି।
ହଁ ହଁ ସେ ସକାଳୁ ଛ ରୁ ଯାଆନ୍ତି ଆସନ୍ତି ତାଙ୍କ ସ୍ତ୍ରୀ ପଳେଇ ଆସନ୍ତି ଗୋଟେ ଦିଟା ବେଳେ ସିଏ ଆସନ୍ତି ସନ୍ଧ୍ୟା ବେଳକୁ।
ଆଚ୍ଛା ଆଛା ବୋଧେ ତାଙ୍କ ସ୍ତ୍ରୀଙ୍କର ସେଇ ଯୋଉ ଖରା ବେଳ ସୁଧା ମାନେ ଗୋଟେ ଦିଟା ସୁଧା ସବୁ କ୍ଲାସ ସରିଯାଉ ଥିବ ସବୁ କ୍ଲାସ ର ପାଠ ପଢ ସେଥିପାଇଁ ସେ ବିଦ୍ୟାଳୟରୁ ପଳେଇ ଆସୁଥିବେ ହେଲେ ତାଙ୍କ ସ୍ଵାମୀଙ୍କର ବୋ ତ ଅଧିକ କ୍ଲାସ ଥିବ ସେଥିପାଇଁ ସେ ସବୁ କ୍ଲାସ ସାରିକି ହଉଛି ମାନେ ଟିକେ ଲେଟ ରେ ଆସୁଥିବେ।
ହୁଁ।
ଆଉ ତାଙ୍କ
ହ।
ହଁ ଆଉ ସେ ଶିକ୍ଷକଙ୍କର ପୁଅ ଝିଅ
ସେଇ ଗୋଟେ ଝିଅ ତାଙ୍କ ସାନ ଭାଇଙ୍କର ଗୋଟେ ଦିଟା ଝିଅ। ଆର ଗୋଟିଏ ଝିଅ ଖାଲି।
ଆଚ୍ଛା ଆଚ୍ଛା ତାଙ୍କ ବଡ ଭାଇଙ୍କ ଝିଅ କୋଉ କୋଉ ଶ୍ରେଣୀରେ ପଢୁଛି?
ହଁ ସେ କଣ ପଢୁଛି ଇଞ୍ଜିନିୟରିଂ ପଢୁଛି କଉଠି।
ଓହୋ ଆଉ ସାନ ଭାଇର ଝିଅ ତ ସିଏ ବି ଟିଉସନ ହିଁ ଯାଉଛି ବୋଧେ। କାହିଁକି ନା ମୁଁ ଥରେ ଦେଖିଥିଲି ତାଙ୍କ ମାମା ସେ ଛୁଆ ଦି ଜଣଙ୍କୁ ନେଇକି ଜଣଙ୍କୁ ଗୋଟେ ଟିଉସନ ରେ ଛାଡିଲେ ଆଉ ଜଣଙ୍କୁ ତାପରେ ଆଉ ଗୋଟେ ଟୁଉସନ ରେ ଛାଡିଲେ ତ ମୁଁ ସେଉଠୁ ଜାଣିଲି କି ଏଇ ଦି ଜଣ ଟଉସନ ଯାଉଛନ୍ତି ଗୋଟେ ଜଣଙ୍କୁ ଛାଡିଲେ ଏଇପଟ ମାନେ ଆମର ଏଇ ଉଠାଣି ପାଖରେ। ଆଉ ଜଣଙ୍କୁ ସେଇ ଯୋଉ ମନ୍ଦିର ନାଇଁ ଗୋଟେ ବଡ ମନ୍ଦିର ଅଛି ଆପଣ ଜାଣିଥିବେ ସେଇଠି ନେଇକି କୋଉ ଭିତରକୁ ଛାଡିକି ଆସିଥିଲେ। ସେ ଦିଟା ଝିଅ ଯାକ ବହୁତ ସରଳ ଆଉ ନିରୀହ ଆପଣଙ୍କୁ କଣ ଲାଗେ?
ହଁ ହଁ ସରଳ ନିରୀହ ଭଲ ଛୁଆ ଦି ଟା। ହଁ ତିନି ଜଣ ଯା
ହୁଁ ହୁଁ ହଁ ମାନେ ଏତେ ବଦମାସ ନୁହଁ, ସମସ୍ତେ ଏତେ ମୁହଁ ଖୋର ବି ନୁହଁ, ଚିଲା ଚିଲି କଳି ଝଗଡା ଏସବୁ କଥା ନୁହଁ, ତାଙ୍କର ଯେମିତି ସ୍କୁଲ ଛୁଆ ମାନେ ଯେମିତି ହୁଅ ନ୍ତି, ମାନେ ନିରୀହ ସରଳ ଖାଲି ତାଙ୍କ ପାଠ ପଢା ଉପରେ ଇଏ ସେ ଏତିକି ଇଏ ତାଙ୍କ କଥାବାର୍ତ୍ତା, ଚାଲିଚଳନି ସବୁ ଭଲ। ସିଏ ପା କଣ ଦିଲ୍ଲୀରେ ସବୁ ରହୁଥିଲେ, ତାପରେ ଏଇଠିକି ପଳେଇ ଆସିଛନ୍ତି ବୋଧେ?
ହଁ ସେଆଡେ ପଳେଇ ଆସିକି ଇଆଡେ ପାଠ ପଢୁଛନ୍ତି ଆଉ ରହିଛନ୍ତି ତାଙ୍କ ନିଜ ଘର। ରଇଛନ୍ତି ଆଉ।
ଓହୋ ତାଙ୍କ ନିଜ ଘର ବୋଧେ ତାଙ୍କ ବାପା କରିଦେଇ ଯାଇଥିଲେ ନା ଏମାନେ ବ
ତାଙ୍କ ଜେଜ କରିଦେଇ ଯାଇଛନ୍ତି। ଆ ଜେଜେମା ଅଛନ୍ତି ଜେଜେ ମରିଗଲେଣି ପାଞ୍ଚ ଛଅ ବର୍ଷ ହେଲା ଜେଜେ କରିଦି ଯାଇଛନ୍ତି।
ତାଙ୍କ ଜେଜେମା କଣ ଏଇଠି ରହୁଛନ୍ତି ନା ଆଉ କୋଉଠି ରହୁଛନ୍ତି?
ନାଇଁ ଏଇଠି ରହୁଛନ୍ତି ତାଙ୍କ ପୁଅବହୁ ପାଖରେ। ନାତି ନାତୁଣୀ ବଉ ଅଛନ୍ତି।
ଓହୋ ତାଙ୍କର ଯୋଉ ତିନି ମହଲା ଅଛି ତଳଟାରେ ରହୁଛନ୍ତି ସାନ ଆଉ ମଝିଆରେ ବଡ ସେଇ ମଝିଆ ମାନେ ଜାଗାରେ ହିଁ ଡ୍ରଇଂ କ୍ଲାସ ଗୁଡାକ ହୁଏ ନା ଆଉ କୋଉଠି ହୁଏ?
ନା ଆଉ ହ ଆଉ ଉପରେ କରନ୍ତି। କ୍ଲାସ ଉପରେ ରୁମ୍ ଅଛିତି
ଓହଁ ସେଇ ଉପର ରୁମରେ ବା ସେଇ ତାଙ୍କର ଯିଏ ବୋଉ ଯିଏ ହେବେ ସିଏ ବା ରୁହନ୍ତି ନା କଣ?
ହୁଁ ନା ସିଏ ଅଛି ଦିଟା ତିନିଟା ରୁମ ଅଛି ସେଇଠି ସେ କ୍ଲାସ କରନ୍ତି ଧଇକି ଶିଖାନ୍ତି
ଆଚ୍ଛା ଆଚ୍ଛା। ଗୋଟେ ବଡ ରୁମରେ ବୋଧେ ଡ୍ରଇଂ ଶିଖାଉଥିବେ ପିଲାମାନଙ୍କୁ ଆଉ ଗୋଟେରେ ଠାକୁର ଘର ଅଛି ନା କଣ ଆଉ ଗୋଟେରେ ତାଙ୍କ ବୋଉ ରୁହନ୍ତି ଏମିତି ତିନିଟା ଅଛି
ହଁ ହଁ। ଡ୍ରଇଁ ଡ୍ରଇଂ ଶିଖାନ୍ତି ସଭା ଉପରେ ରୁମ୍ ବଡ ରୁମଟେ ସେଇଠି ଶିଖାନ୍ତି। ସନ୍ଧ୍ୟାବେଳେ ପିଲା ଆସନ୍ତି ରବିବାରିଆ ମାସରେ ଚାରିଟା ରିବାର ଶିଖାନ୍ତି ଆଉ। ମୁଁ ଛୁଟି ପଳଉଛି ଅ ଏଇଭଳିଆ ଆଉ କରନ୍ତି ତାଙ୍କର ଆଉ। ହଁ
ହଉ ସେ ମତ ଆପଣ ଆପଣଙ୍କର ମନେ ଅଛି ମୁଁ ଥରେ ଆପଣଙ୍କର ସେଇ ଗୋ ଗୋଟେ ମାନେ ତାଙ୍କରି ଉପର ଘରେ ଗୋଟେ ଛୋଟ ଛୁଆଟେ ରହୁଥିଲା ତାର ନାଁ ହଉଛି ପରୀ। ତାଙ୍କ ଘରକୁ ଜନ୍ମ ଦିନରେ ଥରେ ଯାଇଥିଲି ଆପଣଙ୍କର ମନେ ଅଛି।
ହଁ ହଁ ମନେ ଅଛି ଯାଇଥିଲେ ସେ ପରିଘର ଘର ଛାଡି ସାରିଲେଣି। ଆଉ ସେ ପଛପଟ ଦେଇଛନ୍ତି ପରିହର ନାହାତି ଗାଁକୁ ଯାଇଛନ୍ତି ତାଙ୍କର ଆଉ ଗୋଟେ ପୁଅ ହେଇଛି। ସେପରି କାଇଁ ଆସିନେଇ ପାଠ ପଢା ଆରମ୍ଭ ହେଲାଣି କାଇହିଁ ଆସିନେଇ ଆସିବ ବୋଧେ ହେଉ ଗୋଟେ ପିଲାଟେ ହେଲାଣି ଆଉ।
ଆଚ୍ଛା ଆଚ୍ଛା ମାନେ ପରିର ଗୋଟେ ଛୋଟ ଭାଇଟେ ହେଇଛି ସେ
ହଁ।
ଓହୋ ହଁହୋ ଉ ମୁଁ ବି ବହୁତ ଦିନ ହବ ପରୀକୁ ଦେଖି ନାହିଁ ମାନେ ସେ ପଛ ପଟେ ରହିଲେ ନା। ମୁଁ ଆଉ ଏତେ ଦେଖା କରିିବିନି ତାକୁ ଆଉ ବହୁତ ଦିନ ହବ ଆପଣ ଦେଖା କରିଥିଲେ।
ହଁ ସେ ପଛ ପଟେ ରହିଛନ୍ତି ଦେଖାକରିଥିଲି ସେ ଯାଇଛନ୍ତି ଗାଁକୁ ଏପର୍ଯ୍ୟନ୍ତ ଆସିନାହାନ୍ତି ବର୍ଷ ପା ଖାମ ଖିଆ ହେଲାଣି ଏ ଆସିନାହାନ୍ତି ଏବେ ଆସିବେ କଣ କରିବେ ତା ପରିର ର ସ୍କୁଲ ଖୋଲିଲାଣି। ଆସିବେ ବୋଧେ କି ଆସିଲେଣି କେୟାଣି ଦେଖା ହେଉନାହିଁ। ତ କଥା ହେଇକି ଆସେ ସେ ପଛପଟ ମାଉସୀ ଥିଲେ ସେ ଡ୍ରଇଂ ଶିଖନ୍ତି ତାଙ୍କ ଘରେ ସେ ମାଉସୀ ଘରେ ସେ କହିଲେ ଥିଲେ ଦିଅର ଛାଣିଥିଲେ ଆମ ଘର ପଛ ପଟୁ ସେ ମାଉସୀ ରହିଛନ୍ତି ତାଙ୍କୁ ପଚାରିଲେ ସେ କହିବେ? ପରି ଘର ଆସିଲେଣି କି ନାଇଁ?
ଆଚ୍ଛା ଆଚ୍ଛା ସିଏ ବୋଧେ ତାଙ୍କ ସହିତ ଡେଲି କଥାବାର୍ତ୍ତା ହୁଅନ୍ତି।
ଏଇ ଭଳିଆ କଥା ଆଉ କଣ କହିବି ଆଉ?
ମୁଁ କହିଲି କି ଏଇ ଯୋଉ ସାମ୍ନା ଘରେ ତାଙ୍କର ବୋହୂ କରୁଛନ୍ତି ଏଇ ଯୋଉ କେକ୍ ହେରିକା। ସବୁ ଲୋକ ନିଅନ୍ତି ଆପଣ ଦେଖିଛନ୍ତି ମାନେ ଲୋକ ଆସିକି ନବାର ଅର୍ଡର ଗୁଡା?
ହଁ ହଁ ଲୋକ ନଉଛନ୍ତି ଭଲ ସେଲ୍ ହଉଛି। ସେ ବି ଚାରଛକ ଉପରେ ଦୋକାନ ବି କରିଛନ୍ତି ଭଲ ବି ସେଲ୍ ହଉଛି। ଲୋକ ନଉଛନ୍ତି ଦୋକାନରେ ବି ନଉଛନ୍ତି ଭଲ ବେପାର ହଉଛି ତାଙ୍କର।
ଦୋକାନରେ ବି ସେ କେକ୍ ରଖିଛନ୍ତି ନା ଆଉ ସବୁ ଜିନିଷ ବି କଣ ରଖିଛନ୍ତି?
ହଁ କଣ ରଖିଛନ୍ତି ମୁଁ ବି ଦେଖିନି ତାଙ୍କ ଦୋକାନ? ସେ କହନ୍ତି ସବୁ ରଖିଛି ଚକେଲେଟ ଛୋଟ ଛୋଟ କେକ୍ ସେ ବନେଇକି ନେଇକି ରଖିଛନ୍ତି। ଆଉ ଭଲ କଣ ସବୁ ରଖିଥାନ୍ତି ସେଠି ସବୁ ଦୋକାନରେ?
ଓହୋ। ତାହାଲେ ସେ ସେ ଗୋଟେ ଭଲ ଏମିତି କରିବା କଥା ନିଜେ ସବୁ ବେଳେ ଅନ୍ୟମାନଙ୍କ ଉପରେ ନିର୍ଭର କରିବା ଅପେକ୍ଷା ନିଜେ ଦି ପଇସା ଇନକମ କଲେ ହିଁ ଭଲ ସିଏ ବି କେକ୍ କରିକି ଟିକେ କି ଇନକମ କରୁଛନ୍ତି ପୁଣି ଦୋକାନ କରୁଚ ଏମିତି ଦୋକାନ କଲେ ହିଁ ସବୁ ମାନେ ସେ ମାନେ ଜାଣିବେ। କି ଏଇ କେକ୍ କରନ୍ତି ବୋଲି ସେ ଦୋକାନରେ ଇଏ ଯଦି ଛୋଟ ଛୋଟ କେକ୍ ମାନେ ଯୋଉ କେକ୍ ଗୁଡାକ ଶୁଖିଲା କେକ୍ ଗୁଡାକ ନେଇକି ବିକ୍ରି କରୁଥିବେ ତାହେଲେ ବି ହଉଛି ସବୁ ଜାଣିବେ କି ଏମିତି କରୁଛ ଆଉ ସମସ୍ତେ ବି କହୁଥିଲେ କୁଆଡେ ତାଙ୍କର କେକ୍ ଟା ବହୁତ ସ୍ଵାଦଟା ନା ବହୁତ ଭଲ ଆପଣ କେବେ ତା ତାଙ୍କଠୁ ଖାଇଛନ୍ତି କେକ୍?
ହଁ ହଁ ତାଙ୍କର ଖାଇଛୁ ଆମର ବି ଆଣିଛୁ ପାଞ୍ଚ ଛଅଟା ଆଣିଲୁଣି। ଆମ ତଳ ଘର ନେଇଥିଲେ କଲୋନୀ ସାରା ସମସ୍ତ ନିଅନ୍ତି ବହାରଘର ଯୁଗ କରି ଯଦି ଯୋଗ ବାଲା ନିଅନ୍ତି ଆଉ ସବୁ ନିଅନ୍ତି ସବୁ ଚିହ୍ନା ପରିଚ କହିଦେନେ ଆସିକି ଜିନିଷ ନିଅନ୍ତି।
ହଁ ଏମିତି ଚିହ୍ନା ପରିଚ ଜଣେ ଦି ଜଣ ନେଇ ନେଇ କି। ତ ତାଙ୍କର ବେପାର ଟା ବଢିବ ନା ତ ସମସ୍ତେ ନବା ଆଣିବା କରିବା କଥା ଆଉ ସିଏ ବି ଘରେ ବନାଉଛନ୍ତି ତ ନିଶ୍ଚିନ୍ତ ଭଲ ବନଉଥିବେ ବୋଲି ମୋର ଆଶା ଆପଣଙ୍କୁ ତାଙ୍କ ଖେଖାଇ କି କେମିତି ଲାଗେ?
ଓହୋଃ!
ଆପଣଙ୍କୁ ତାଙ୍କ କେକ୍ ଖାଇକି କେମିତି ଲାଗେ?
ହଁ ଭଲ ଲାଗେ ଟେଷ୍ଟ ଅଛି ଭଲ।
ହଉ ମୁଁ ତାହେଲେ ଏବେ ରଖୁଛି ଆପଣଙ୍କ ସହିତ ମୁଁ ଆଉ ଟିକେ ବୋଟ କଥା ହେବି ରଖନ୍ତୁ।
ହ ହୋଉ।